କଂ କରୁଛ?
ବ‌ଇଛି।
ଖାଇସାଇଲୁଣି
ହଁ ଖାଇଛି ପଖାଳ। ତୁ କଣ ଖାଇ ଚୁ?
ମୁଁ ପଖାଳ ବିଲାତି ଚକଡା
ଓ ହୋ।
ଆଉ ବୋଉ କଣ କରୁଚି?
ବୋଉ ରୋଷେଇ କରୁଚି।
ଆଜି ରୋଷେଇ କଣ ହେଇଚି?
ରୋସେଇ ମୁଁ ଜାଣିନି କଣ ହେଇଚି? ଭାତ ହେଇଥିବ ଆଉ ଡାଲି ହେଇଥିବ ଆଉ କଣ ତରକାରୀ ହେଇଥିବ ଆଉ।
ଆଉ ଅଁ ଗୁଗୁଲ୍ କଣ କରୁଚି?
ଗୁଗୁଲ୍, ଗୁଗୁଲ୍ ତଳେ ଖେଳ ଚି।
ବାପା କୁଆଡେ ଯାଇଛନ୍ତି?
ବାପା ଘରେ ବସିକି ପେପର୍ ପଢ଼ୁଥିଲେ।
ଆ ମାମା ଦେଇ କି ଫୋନ କରଥିଲୁ?
ନା ତୁ କରିଥିଲୁ କି?
ନା ନା।
ତମର ରୋଷେଇ କଣ?
ଆମର ବେସନ୍ ତରକାରୀ, ଭାତ, ଡାଲି, କୁନ୍ଦୁରି ଭଜା।
ଚିକଣ ଖାଉଛ ଆଉ।
ହୁଁ, ହୁଁ, ହୁଁ। ଆଉ ଆଜି ଯୋଉ ଅ ରାମ୍ ଲୀଳା କେତେବେଳେ ହବ?
ରାମୀଳା କହୁଚନ୍ତି କଣ ଆଟାରେ ହବ? ତ ଆଉ ଦେଖାଯାଉ। ଆଟା କହୁଛନ୍ତି ସେ କରୁ କରୁ ତାଙ୍କର ହେଇଯିବନି ସେଇ ଦଶ୍ ଟା।
ଆଯି ବହି କଣ ହବ?
ଆଁ
ବହି କଣ ହବ?
ବହି ଆଜି ରାବଣ ବଦ୍ଧ।
ହୁଁ ହୁଁ।
କହିଲୁ ରାବଣ ବଦ୍ଧ ବିଷୟରେ କଣ ଜାଣିଚୁ?
ହଉ କହିଲୁ ଓଁ ଅଁ ଯୁ ଅଁ ଓଡ଼ିଆ ଦାଣ୍ଡି ରାମାୟଣ ର ରଚୟତା କିଏ?
ମୁଁ ଜାଣିିନାହିଁ।
ଏତିକି ଜାଣିନୁ?
ନା।
ବଳରାମ ଦାସ୍। ଆଉ ମୂଳ ରାମାୟଣ ରଚୟତା କିଏ?
ମୂଳ ରାମାୟଣ ମହର୍ଷି ବାଲ୍ମୀିକି।
ଆଉ ଲକ୍ଷ୍ମୀ ନାରାୟଣଙ୍କର ବାସସ୍ଥାନ କେଉଁଠି?
ହାଁ।
ଲକ୍ଷ୍ମୀ ନାରାୟଣଙ୍କର ଆଶ୍ଵାସନା କେଉଁଠି?
ବୈକୁଣ୍ଠ ପୁର। ହଉ, ମୁଁ ପଚାରୁଛି ଦେଖିବା କଇଲୁ।
ହଉ।
ରାବଣ ଗୃହରେ ଦେବରାଜ ଇନ୍ଦ୍ର କେଉଁ କାର୍ଯ୍ୟରେ ନିଯୁକ୍ତି ଥିଲେ?
ଫୁଲମାଳ ଗୁନ୍ଥା କାର୍ଯ୍ୟରେ।
ହଉ, ବସୁମତୀ କେଉଁ କାର୍ଯ୍ୟ କରୁଥିଲେ?
ଗୁଁ ଗୃହ ସଫା ସୁୁତୁରା।
ହଉ ରାବଣ ବଧ ଦେଖିବାକୁ ଯିବୁ, ଆଜି?
ନା ନା।
ଯାଉନୁ?
ନା ଯିବିନି ଆଉ
ଆ ରାମାୟଣ ବିଷୟରେ ଶିଖିବୁ ବେ ଯାଆ।
ହଉ କହିଲୁ ରାବଣ କେଉଁ ବଂଶରେ ଜନ୍ମ ଲାଭ କରିଥିଲେ?
ରାବଣ। ମୁଁ ତ କାଇଁ ଜାଣି ନାହିଁ।
ଜାଣିନୁ?
ପୌଲସ୍ତ୍ୟ।
ଲୋପାମଦ୍ରା କେଉଁ ରାଜବଂଶର କନ୍ୟା ଥିଲେ?
ବିଦାର୍ବ ଦେଶ ରାଜକନ୍ୟା। ହଉ ଦେଖିଆ କହିଲୁ ରାମ ହେରିକା କେତେ ଭାଇ? ଏତେ କଥା କହୁଚୁ। ତିନି ଭାଇ।
ରାମ ହରିକା ତ?
ରାମ ଲୀଳାରେ ରାମ ହେରିକା ତିନି ଭାଇ?
ଆଉ ଆଉ ଦି ଭାଇ।
କଣ ଦି ଭାଇ?
ନାଇଁବେ। ହଁ, ଦି ଭାଇ ବା ରାମ ଲକ୍ଷ୍ମଣ। ହୋ ରାମ ଲକ୍ଷ ଣ ହଁ ହଁ ଚାରି ଭାଇ। ଚାରି ଭାଇ, ଚାରି ଭାଇ।
ସ
ହଉ ଆଉ କଣ ପଚାର?
ଆଉ ହଉ କହିଲୁ ରାମଙ୍କର ଭକ୍ତ କିଏ?
ହନୁମାନ।
ହନୁମାନଙ୍କ ବାପାଙ୍କ ନାଁ କଣ କହିଲୁ?
ଅଙ୍ଗଦ ନା କଣ?
ହେଁ
ଆଉ କିଏ?
ହନୁମାନଙ୍କ ବାପା ପବନ।
ହୁଁ ହୁଁ। ଆଉ ମାତା?
ଅଞ୍ଜନି, ଅଞ୍ଜନା।
ହନୁମାନ ହେରିଆ କହିଲୁ କେତେ ଭାଇ ଥିଲେ?
ପାଞ୍ଚ ଭାଇ।
ତାଙ୍କ ନାଁ କଣ?
କଣ ବତିମାନ, ଗତିମାନ, ଶ୍ରୁତିମାନ, ଦୁତିମାନ, ହନୁମାନ।
ହଁ ହଉ ଆ ହଉ ଉ ଯୋଉ ହନୁମାନ କାହିଁକି ତାଙ୍କ ଇଏରେ ସିନ୍ଦୁର ଲଗାନ୍ତି?
କଣ?
ହନୁମାନ କାହିଁକି ସିନ୍ଦୂର
ସିଏ ଥରେ ଦେଖିଥିଲେ ସୀତା ମା ଲଗଉଥିଲେ ସିନ୍ଦୁର। ସିଏ ତାଙ୍କୁ ପଚାରିଲେ ଆଉ ସିନ୍ଦୁର କାହିଁକି ଲଗଉଛ ସେଇଠୁ ସିଏ କହିଲେ ସିନ୍ଦୁର ଲଗେଇଲେ କଣ ହଁ ସ୍ଵାମୀଙ୍କ ଆୟୁଷ ବଢେ ନା କଣ ଏମତି। ସେଇଥିପାଇଁ ସିଏ ତାଙ୍କ ଦେହ ଯାକ ବୋଳି ହେଇ ଯାଇଥିଲେ ସେଇ ଦିନ ସ
ଓହୋ।
କ କହ ତୁ ରା ବଣର ଲୁଗା କାଚିବା କାର୍ଯ୍ୟ କିଏ କରୁଥିଲେ? ହୁଁ। ଶନିଦେବ।
କଣ ରାବଣର ଲୁଗାଗାଛିଆ
ଶନି ଦେବ କରୁଥିଲେ ଗ୍ରହରାଜ ଶନି।
ଯୋଉ ଗୃହରାଜ ସନି।
ହୁଁ।
ଆଉ ଆଉ ସି ଜିଉସ୍ ହୁଁ। କଣ କହୁଥିଲୁ କନ ପା କଣ ଗୋଟେ କୋଶ୍ଚିନ କରୁଥିଲୁ ପା
କୋଶ୍ଚିନ୍ ଯେ ଯଉଁ କହିଲୁ ରାବଣର ସ୍ତ୍ରୀ ନା କଣ?
ରାବଣର ସ୍ତ୍ରୀ ନା ମୁଁ ଜାଣିନି।
ଜାଣିନୁ?
ଭାନୁ।
ହଁ। ଆ ମନ୍ଦଧରି। ରାବଣ ସ୍ତ୍ରୀ ନା ମନ୍ଦଦାରୀ।
ହୁଁ ହଁ।
ଆଉ ଦେଖେ କହିଲୁ ଦଶରଥଙ୍କର କେଇଟା ସ୍ତ୍ରୀ ଥିଲେ?
ହୁଁ କେଜାଣି ଦଶ ଟା।
ଏ ତୋ ଏ ଭଗବାନ ପ୍ରଭୁ। କଣ ଦଶରଥଙ୍କର ଦଶଟା ସ୍ତ୍ରୀ ଥିଲେ ଦଶରଥଙ୍କର। ତିନିଟା ସ୍ତ୍ରୀ ଥିଲେ।
ଓ ଦଶ ଦଶରଥଙ୍କର ପଚାରିଲେ ମତେ ଶୁଭିଲା ରାବଣ।
ଦଶରଥଙ୍କର କେଇଟା?
ହାଁ।
ଦଶରଥଙ୍କର କେଇଟା?
ଦଶରଥଙ୍କର ତିନି ଟାକ ସୁମିତ୍ରା କୈକେଇ ଆଉ ଗୋଟେ କଣ।
କୌଶଲ୍ୟା କୈକେଇ ସୁମିତ୍ରା। କୌଶଲ୍ୟା କୈକେଇ ସୁମିତ୍ରା ହଁ। ପୁରା ଡିଜେ ଫିଜେ ବାଜି। ଶିବ ବିବାହ ଧୁମଧାମରେ ହେଇଥିଲା।
ହୁଁ ହୁଁ। ଆଉ କେତେ ଦିନି ରାମନୀଳା ହେଲା?
ରାମନୀଳା ପାଞ୍ଚ ଦିନି କହିଥିଲେ ଆଜିିକି ସାତ ଦିନି ହେଲାଣି ରାବଣ ମରି ପାରୁନାହାଁନ୍ତି।
ଆଉ କୋଉ କୋଉ ବହି ହେଲା?
ହୁଁ?
କୋଉ କୋଉ ବହି ହେଲା?
ବହି ହେଲା ରାମ ବନବାସ
ହୁଁ।
ତା ପରେ କଣ ଲକ୍ଷ୍ମଣ ଶକ୍ତିଭେଦ ତା ପରେ ଇନ୍ଦ୍ରଜିତ ବଦ୍ଧ ତା ପରେ ମହିରାବଣ ବଦ୍ଧ, ଆଜି ହବ ରାବଣ ବଦ୍ଧ।
ହୁଁ ହୁଁ ଆଉ ରାମ ଜନ୍ମ କାଇଁ ହେଲାନି?
ରାମ ଜନ୍ମ ଏଇଠି କୋଉ କାଳେ ହଉଛି ନା ହବ।
ହୁଁ।
ରାମଙ୍କୁ ଜନ୍ମ ନକରି ଡାଇରେକ୍ଟ ତାଙ୍କର ପଠେଇ ଦଉଛନ୍ତି ବନବାସ।
ଆଉ କେତେବେଳେ ଖାଇବ ଖରାବେଳ ଖାଇବା?
ଖରାବେଳ ଖାଇବା ଆମର ତିନିଟା। ଆମେ ବା ପଖାଳ ଖାଇଲୁ ବାରରଟା ସାଢେ ବାରେଟା ବେଳୁକୁ। ଆଉ ଖରାବେଳ ଖାଇବା କଣ ଅବିକା ଖାଇବୁ।
ଆଉ ଘରେ ସମସ୍ତେ ଖାଇସାଇଲେଣି?
ନାଁ କେହି ଖାଇନାହାଁନ୍ତି।
ଆଉ ତମ ବୁଢୀ ମାଆ କଣ କରୁଛନ୍ତି?
ଆମ ବୁଢୀ ମାଆ ତାଙ୍କର ଶୟନ ପଲଙ୍କରେ ଶୋଇଛନ୍ତି।
ଆଉ ଆଉ ସୂର୍ଯ୍ୟ ଟିଉସନ ଯାଇଛି?
ହୁଁ ସୂର୍ଯ୍ୟ ଟିଉସନ ଯାଇଛି। ତା ଟିଉସନ ବାରେଟାରେ ଥିଲା। ଆସିବ ଦିଟାରେ। ଦିଟାରେ ଆସିବ। ହଁ ଆସିବଣି ବୋଧେ ଆଉ।
ହଁ ଆସି ସାଇଲାଣି।
ଓହୋ।
ଉଁ ହୁଁ। ହଉ। ଆଉ ଦେହ ପାହ ସମସ୍ତଙ୍କର ଭଲ ଅଛି? ମୁଁ ଶୋଇଛି।
ଶୋଇଛୁ? କାମଧନ୍ଦା କିଛି ନାଇଁ କି ତୋର?
ନାଁ ନାଁ କାମ ଧନ୍ଦା ଅବିକା ନାହିଁ। ଆଉ ଯୋଉ ହଁ ଆଜି କେତେବେଳେ ଆଠଟା ରାତିରେ ତା ହେଲେ ରାବଣ ବଦ୍ଧ ହବ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହଉ ମୁଁ ରହୁଛି ପରେ ଫୋନ୍ କରିବି।
ହଉ।
ହ୍ୟାଲୋ।